ଗୁ ଯୁ
ଏଇ ଶୋଇଥିଲି ଉଠିଲି ଆଉ ତୁ?
ଖାଇକି ଆଇଲି।
କଣ ଖାଇଲୁ?
ଭାତ ଆଉ ଚିକେନ୍ କାକୁଡ଼ି ସାଲାଡ଼।
ଅ ଅ
କାଲି ଗାଁକୁ ଯିବି ତ? ବାପା ହଁ କାଲି ଆଇଲେ ଆଜି ସକାଳେ ଆଇଲେ।
ହୁଁ ହୁଁ
ଆଜି କଣ ଗୋଟେ ପରୀକ୍ଷା ଅଛି କି?
କେଜାଣି ହଁ ବୋଧେ ଥିବ ଓଟି ଇଟି କଣ?
ଓଟୀ ଇଟି ବା ଘୁଞ୍ଚିଗଲା।
ହଁ ତାହେଲେ ଦିଟା ପରୀକ୍ଷା ଗୋଟେ ବେଳାରେ ଥିଲା ମୁଁ ପରୀକ୍ଷା ଥିବ।
ଓ ଆଜି ସକାଳୁ ଶୋଇକି ଉଠିଲା ବେଳକୁଜଣକ ଗାଡ଼ି ପଂଚର ହେଇଗଲା। ସେ ତାଙ୍କ ଝିଅକୁ ନେଇକି ଯାଉଥିଲେ ପରୀକ୍ଷା ଦବା ପାଇଁ ଆମ ଗ୍ରୀିଲ ରେ ହାତ ହାତ ମାରି ଦେଇଛନ୍ତି ଯେ ଖୋଲିଗଲା ଖୋଲିଗଲା ଯେ ଗାଡି ରଖି କି ଗଲେ କହିଲେ ଗାଡି ଟା ପଂଚର ହେଇଗଲା ଏଇଠି ଥାଉ ମୁଁ ଆସେ ଟିକେ ପରୀକ୍ଷାଅଛି କହିକି ଜଲଦି ଜଲଦି ରୁ ପଳେଇଲେ। ବୋଲି କଣ ପରୀକ୍ଷା ଆଜି?
କି ପରୀକ୍ଷା ଦବ ସବୁଦିନ ପରୀକ୍ଷା
ହଁ ବା ଯୋଉ ଖରା ହଉଛି ପୁଣି ଆଜି କାଲି ହେଲେ ପରୀକ୍ଷା ଟା ଥାନ୍ତା କାଲି ଭଳିଆ ପାଗ ଠିକ୍ ଠାକ୍ ଥିଲା ଲୋକ ଯାଇକି ଆସି ପ୍ରଥନ୍ତ
ଆଜି ଛ ଛାଡେ ଛାଡେ ଆଉ ଫୁଣି ଯୋଉ ଆମ ଇଏ ଦିନ ପିଜି ଦିନ
ମା କଣ କହୁଛୁ ବେ ସିଝି ଗଲେ ମଣିଷ।
ଗାଡ଼ିଜେବେରା ସିଟି ଇଏ ବସିିବା ଜାଗା ପୁରା ତାଟୁଛି ଏମତି
ତୁ କହୁ ତାପରେ କହିଲୁ ସେପଟୁ ଯୋଉ ବସ ର ଅସୁବିଧା
ହୁଁ। ତୁ ଠିକ ସେ ଠିକ ଜାଗାରେ ପହଞ୍ଚଉନି ତାକୁ ଫୁଣି ଓହ୍ଲେଇବ ଫୁଣି ନବ
ହଁ। କିଗରମ ସେଦିନ ଦିଦିର ମୋର ତ ଯାଇଛୁ ଆଉ ବସ ରେ ତ ଫାଷ୍ଟ ପରୀକ୍ଷା ବୋଲି ଭିଡ଼ ଦଜ ବସରେ ଜାଗା ହିଁ ନାଇଁ ଆଇଲା ବେଳକୁ ବସ୍ ମିଳିଲାନି ଛିଡ଼ା ହେଉଛୁ। ଖରା ବେଳ ଟା ଆମେ ଛିଡ଼ା ହେଇଗଲୁ ସନ୍ଧ୍ୟାବେଳୁ ଯଦି ବସ ନ ମିଳିଥାନ୍ତା, କଣ ହେଇଥାନ୍ତା କହିଲୁ?
ଆଉ କେତେ ରାତି ଫୁଣି, ରାତିରେ ଫୁଣି ଦୂର କଟକ କଟକ ହେଲାଣି ଏକା ଫୁଣି।
ଉପର ସାଇଡ ରେ ଜମା ବସ୍ ଫସ୍ ମିଳୁନି, କାର
ହଁ, ସନ୍ଧ୍ୟା ସୁଧା ଘରକୁ ପଳେଇ ଆସିବ ଠିକ୍।
ହଁ, ଝିଅ ପିଲା ଘର, ଯାହାବି ହେଲେ ଗୋଟେ।
ଆଉ
ହେଇ ମୋ ମା ଇଆଡ଼େ ମେଡିକାଲ ପଳେଇଥିବ, ଆମେ ଆଇଲା ବେଳକୁ।
କଣ ପାଇଁ?
ନହେଲେ ମୁଁ କଉଚି, ସ ସେ ଚିନ୍ତାରେ ଚିନ୍ତାରେ ପଳେଇଥିବ।
ଆଉ, ସେ ଫୋନ କରି କରି ଛାନିଆ ହେଇଯିବେ।
ଆଉ ତୁ କଣ ଖାଇଛୁ?
ଦେଇଚି ଭାତ, ଡାଲି, ଆଳୁ ଭରତା, ବାଇଗଣ, ଟମାଟୋ ଭଜା, ମିଶ୍ଚର।
ଆଉ କଣ ଖବର? ଆମ୍ବ ସିଜିିନେନା
ହୁଁ, ଆମ୍ୱ ଆମର ସରିଗଲାଣି। ଆମର ନୂଆ ସରୁ ସରୁ ମୋ ଭଉଣୀ ଘର ହରିଦାସପୁରରେ ତାଙ୍କର ଆମ୍ବ ଖାଲି ପଡୁଛି, ଟିକେ ମାନେ ହାଲକା ପବନ ଦେବ କିନାଇଁ ଆମ୍ବ ଖାଲି ପଡିବ। ଇଆଡ଼େ ବସ୍ତା ବସ୍ତା ପଠେଇବ। ହଉ, ଆଗେ ଆମ ଘରକୁ ଦିଅ। ତା ଶଶୁର ଆଣିକି ଏଠି ବଙ୍ଗଳା ପାଖରେ ରହିକି ଠିଆ ହବ ତମର ତମ ଘର ଯୋଉ ହ ବଙ୍ଗଳା ପାଖରେ ଠିଆ ହବୁ, ଆଉ ମୋ ବଡାପା ନାଠି ମୋ ବାପା ମୁ ଯାଇକି ଆଣିବି।
ଭଲ ଆଉ। ଆମ ଗାଁ ଗଛ ଆମ୍ବ ପୁରା ଅଲଗା ହେ, ଏବେ ପାଚିଲା। ସମସ୍ତଙ୍କ ଆମ୍ବ ପାଚିକି ଖାଇବେଣି। ଆମ ଗାଁ ଗଛ ଆମ୍ବ ଏବେ ପାଚିଲା।
ଓହୋ।
ପୁରା ପୁରା ବାହାରୁ ପୁରା ନାଲ ଯୋଉ ଗ୍ରୀନ କଲର ର ପୁରା ବାହାରୁ ପୁରା ସବୁଜ, ଭିତର ପୁରା ଦେଖିବ ପୁରା ନାଲି, ଆଉ ମିଠା ମାନେ
ହଁ, ଆଜି ବି ମୁଁ, ଆଜି ବି ମୁଁ ସେମିତି ଆଉ ଗୋଟେ ଖାଇଛି, କିନ୍ତୁ ଛୋଟ ଛୋଟ।
ହଁ ଯିବି ଗାଁ କୁ ଯିବି ଭାରି, ଆଉ କଣ କହୁଛୁ? ଆମର ତ ଆମ୍ବ ଗଜ ପାଇଁ ଘରେ ମାଡ ଗୋଳ ହେଇଗଲେ ଆଉ।
ହଁ, ପା। ଏଇବେ ଏଇଭଳିଆ ଆମ୍ବ ନହେଲେ ହବନି ମୋ ଦେଇର ଆମ୍ବ ଲଗେଇ ଖାଲି ଭାତ। କଣ ହେଲା ପୁଣି?
ମାଡଗୋଳ କଣ କହିଲୁ? ସାନ ଅଜା କହିଲା, ଗଛ ମୁଁ ଲଗେଇଛି। ମତେ ନ ପଚାରି କେହି ଆମ୍ବ ନେଇ ପାରିବନି ଗଛରୁ।
ହଁ
ଇଏ କୁ ଘର ଘର ଗୋଟାଇ ଘର ଆମ୍ବ ଗଛ ନାଇଁ ଯେ ଯିଏ ନାଇଁ ସିଏ ଖାଉ, ତମେ ମନା କରୁଛ। ନା, ସେ ଆମ୍ବ ରେ କେହି ହାତ ମାରି ପାରିବେନି।
ଆଉ କହନୁ
ଆମ୍ବ ତୋଳି ଦେଇଥିଲୁ ବୋଲି ଆଗ ଥରକ କେତେ ଝଗଡା ହୋଇଗଲା। କାହିଁକି ତୋଳିଲ? କାହିଁକି ତୋଳିଲ ଆମ୍ବ?
ହଁ ହଁ ଆମ୍ବ ଗଛ ଲାଗେଇଛୁ ହଁ ତମେ ଲଗେଇ ତା ବୋଲି ତମେ ଅଧିକ ଖାଇକି ଆମେ ଖାଉଥିବୁ କମ। ପଚାରିକି କଣ ଖାଇବୁ ଆମେ କଣ ନେଇ ବିକି ଦଉଛୁ ନା କଣ କରୁଛୁ ଖାଉଛୁ ପେଟକୁୁ
ନା ଛୁଆ ବି ଆମ ଘରେ ଛୁଆ ବି କେହି ଖାଇପାରିବେନି ରେ ଭାଇ
ଏମିତି କ ହଁ ବଡ ମଣିଷ ହଁ କହିବୁ କି ନାଇଁ ତମେ ନିଅନା ଛୋଟ ଛୁଆକୁ କଣ ଇଏ କରଛ।
ସେଇଆ ସେଇଆ ହଉଛି କଥା ଛୋଟ ଛୁଆ ଖାଇଦେଲେ ତ ସିଏ ବଡ ବଡ ମଣିଷ ଝଗଡା ଲାଗି ଯିବେ। କାଇଁ ଖାଇଲା କାଇଁ ଖାଇଲା କହିକି।
ହ ଆମ୍ବ ଖାଇଗନୁ। ତୁ ଏମିତି ଦଉଛୁ ଆଉ ତମେ ଆମ୍ବ ଗଛ ଟିକେ ଦଉନ ତମେ ଆଗକୁ କଣ ଦବ ଜଣା ପଡୁଛି।
ସେଥିପାଇଁ ମୋ ମା କହିଛି ଯିବ ସେ ଦେଲେ ଜମା ଆଣିବନି। ଜମା ଅନିବୁନି ମନା କରିବୁ ଆମର ଆମ୍ବ ଅଛି।
ହଁ କୋଟେ ଜିଏ ଲଗେଇଛି। ତା ବିନା ଅନୁମତିରେ ତମ ଅନୁମତି ଅଛି ତ।
ଆମ୍ବ ଗଛ ଇଏ ଲାଗିଥିଲା ମାନେ ଭଲ ଆମ୍ବ ବୋଲି ସେ ଗଛ ସଥିରେ ଭଲ ଆମ୍ବ ହୁଏ ବୋଲି।
ନାଳ ସଫା ହଉଥିଲା ସିଏ କହିଲେ ଆମ୍ବ ଗଛଟାକୁ ହାଣିଦବା ପାଇଁ ମାନେ ମୁଁ ବାଜିକି ଡ୍ରୋଜର ଇଏ ବାଜିକି ଗଳି ପଡୁଥିଲା ଆମ୍ବ ଗଛ ତାକୁ ବାନ୍ଧିକି ସମତେ ମିଶିକି ସିଏ ଟିକେ ବେଶୀ ବେଶୀ ଟିକେ ଇଏ କରି ସାହାଯ୍ୟ କରିକି ବାନ୍ଧି ବୁନ୍ଧି କରିଦେଇଥିଲେ ଆଉ ସେଇ ଦିନଠାରୁ ଆମ୍ବ ଅଛ ତାଙ୍କ ନାଁରେ ହେଇଗଲା ଆଉ ମୁଁ କରିଛି।
ଯିଏ ଯେତେ ସାହାଯ୍ୟ କରୁଛି ତାର ହେଇଗଲା।
ମୋର ସେ ଆମ୍ବ ଗଛ ହଉ ନିଅ ଖାଉ କିଏ ଝଗଡା କରିବ କହିଲୁ ଗୋଟେ ଆମ୍ବ ପାଇଁ ଝଗଡା କରିବି।
ହଁ ଏଟା ଛୋଟ କଥା ନୁହେଁ।
ଆଉ କଣ ମାର୍କେଟରେ ଆମ୍ବ ଯାହାକୁ ଯେତେ।
ଆମ୍ବ ଗଛେ ଅଛି ଗଛ ଆମ୍ବ କିଣା ଆମ୍ବ ଛାଡିବ।
ହଁ ହଁ ଆଜି ପାଗଳ ଫୋନ କରିଥିଲା।
କଣ କହିଲା?
କହିଲା ଚାଲୁନ ଏକ ତାରିଖ ଦିନ କଲେଜ ଯିବା ମୁଁ କହିଲି କଣ ପାଇଁ କହିଲା ମିଳିବ ବା ମାର୍କ ସିଟ ଘରିକା ମିଳୁଛି। ଆଉ ଯିଏ ଯେତେବେଳେ ଯାଇକି ଆଣିପାରିବ ଆଉ ଦୁଇଶହ ଟଙ୍କା ଲେଖା ନଉଛନ୍ତି। ଆଉ ପିଲାଙ୍କୁ ମିଳିଲାଣି ମୁଁ କହିଲି ହଉ ଯିବା ଆଉ ମୁଁ ସମସ୍ତଙ୍କୁ କହୁନୁ ସମସ୍ତେ ଯିବା ଆଉ କଣ ଏକାଟିଆ ଯିବା କହିଲା ହଁ ସମସ୍ତେ ଯିବା। ଆଉ ଯିବା ସାଙ୍ଗେ ସାଙ୍ଗେ ଆସିବାନି ଗୋଟେ ଦିଟା ପର୍ଯ୍ୟନ୍ତ ରହିବେ ମୁଁ ଶୁଣିଲି ସବୁ ତାପରେ କହିଲି କି କାଇ ଭାଉଜ ଆସୁନି କି? କହୁଛି ହଁ ଭାଉଜ ଅଛି ମୁଁ କହିଲି ସେଇ କଥା କହୁନୁ ଯିବା ଆଉ
ଆହୁ ତମେ ତ ଯିବା ଆମେ କଣ ପାଇଁ ଗୋଟେ ଦିଟା ଜାଙ୍କେ ରହିବୁ। ଆମେ କାହିଁ ଗୋଟେ ଦିଟା ପଯ୍ୟନ୍ତ ରହିବୁ।
ତାପରେ ଦେଖ ସିଏ ଆମକୁ ସବୁକୁ ଡାକୁଛି କିନ୍ତୁ ତାର ଭାଉଜ ଆଇଲା ପରେ ଆମ ସହିତ କିଛି ସମ୍ପର୍କ ରହିବନି। ତୁ କହୁନୁ ପୁରା କଲେଜ ସରିଗଲା ଆମେ ସ ସମସ୍ତେ ଗୋଟେ ଜାଗାରେ ବଇଥିବୁ ସିଏ ତାଙ୍କର ଅଲଗା ଜାଗାରେ।
ତାଙ୍କର ଅଲଗା ତାଙ୍କର ନିଆରା କଥା।
ହଁ ଭାଉଜ ତ ଆମକୁ ଆମକୁ
ହଁ ହଁ ପା ଆମ ସହିତ ମିଶି ପାଇଲେନି। ଏତେ ଦିନ ରହିଲା ମିଶି ପାଇଲେନି।
କିଏ ଆଇଲାନି ଆମ ସହିତ ମିଶିବାକୁ ହେଲେ ସତ କଥା ତାକୁ ବୁଝି ବା ଭାରି କଷ୍ଟ
ହଁ ଏବେ ପୁଣି ଦେଖା ହଉନଥିବ ଇଏ ହଉନଥିବ କଣ ତାର କହୁଉଥିବ କେ ଜାଣି କଣ କହିକି ଭୁଆଁ ବୁଲଉଥିବ ମାମୁଁ ଆଇଲେେ ବାପା ଆଇଲେ
ହଁ। ମୁଁ ପଚାରୁଥିଲି ବା କହିଲା ନା ସେ ରାଉଲକେଲାରେ ଅଛି। ବୋଇଲେ ତାହାଲେ ତାହେଲେ ଭଲରେ ଅଛନ୍ତି ଆଉ।
ମୋ ବାପାଙ୍କ ପାଖରେ ଅଛି ତ ବାପା ମୁଁ ପା ଦିନେ ପଚାରୁଥିଲି ମୁଁ କହିଲି ତମ ଦେହ କେମିତି ଅଛି କହିଲା ହଁ ନା ଜମା ଭଲ ନାହିଁ। ଏମତିଆ
କହିଲା ବୋଉ ମତେ ଆଜି କହିଚି ବହୁତ ଜଲ୍ଦି ବାହାଘର ହବ।।
ତାର ତାର ପାଗଳ ଭାଉଜ
ହଁ। କହିଲା ମୁଁ କହିଲି ଆଉ କଣ ଭାଉଜା ଖବର କଣ କହିଲା ମୁଁ କହିଲି ଭୋଜି ଫୋଜି ଖାଇବୁ ତୁ ବାହା ଫା ହୋଉ କହିଲା ହଁ ତୁ ବ୍ୟସ୍ତ କାଇଁ ହାଉଚୁ ବହୁତ ଜଲ୍ଦି ବାହାଘର ହେଇଯିବ ମୁଁ ଖାଲି କୋଉଠି ଗୋଟେ ସେଟେଲ୍ ହେଇଯାଏ।
ହଁ ବା କୋଇତି ଜଲ୍ଦି ସେଟେଲ୍ ହେବି।
ଏପଟରେ କହୁଚି ସେ ସେଟଲ୍ ହେଇଯାଇ ବହୁତ ଜଲ୍ଦି ବାହାଘର ହବ ସେପଟରେ କହୁଚି ମୋର କେତେ ଚିନ୍ତା ଘର ସବୁ ସବୁ କାମ ମୋ ଉପରେ ବାପାଙ୍କର ବୟସ ହେଇଗଲାଣି। ମତେ ଏଇଖିଣା ସବୁ ଦେଖିବାକୁ ପଡିବ ମୁଁ ବଡ ପୁଅ। ଆର ସ୍କୁଲ ଫି ଆର ସ୍କୁଲ ଦରମା ଦବାକୁ ପଡୁଚି ତାର ୟେ ତୁ ଦଉଚୁ ତୁ କୋଉଠୁ ଆଣୁଚୁ?
ହଁ ତୁ କଣ କରୁଚୁ?
ତୁ କଣ କରୁଚୁ ତୁ ଦବୁ ପଇସା। ତୋ ବୟସ ଅନୁସାରେ ତ ତତେ ଘରେ ସେତିକି କହିବେନି ଯେ ଯା ତୁ କର ବୋଲି। କାମ କରିକି ଆମକୁ ଦେ। କେହି କହିବେନି ଘରେ ଏବେ।
ତୁ ନିଜକୁ ଇଏ ଯେମିତି ତୁ ତୋର ନିଜେ କେମିତି ଠିଆ ହବୁ ଗୋଟେ ଗୋଡ଼ରେ। ଟି ତୋର ଭାବିବୁ ତାବୋଲି ତ ତେ ଘରେ ତତେ କହିବେ ଏଗୁରା କର ସେ ସେଗୁରା କର।
ହଁ ସାନ ଭାଇ ର
ନିଜେ ନିଜେ ପାଗଳ ନା ପାଗଳ କଥା ପାଗଳ କାମ ପାଗଳ କିଛି କରିବା କଥା ଯୋଉଠି ବି ହଉ ନା? କଲେ ସେ ନିଜ କଥା ତ ରଖେ। ହ୍ୟାଲୋ। ହ୍ୟାଲୋ। ହଁ ନିଜ ବାରତା ର ହ୍ୟାଲୋ। ହ୍ୟାଲୋ। ହୁଁ।